ହାଲୋ।
ହଁ କଅ।
ଆପଣ କଣ କରୁଚନ୍ତି?
ଏଇ ଯାଇଲୁ ତ ମେଡିକାଲ ଏଇଠି ଆସି ବସିଛୁ ଆଉ ଟିକେ ଆଉ।
ଆଛା ଆଚ୍ଛା କେତେବେଳେ ଆସିଲେ?
ସେଇ ଅଧଘଣ୍ଟା ହେବ ଆସିଲୁ ଆଉ।
ବାହାରେ ତ ବହୁତି ଗରମ ହଉଥିବ ନା।
ହଁ ବହୁତ ଗରମ।
ଆମର ତ ଏଇ ଘର ଭିତରେ ରହିଲେ ବି ମାନେ ଏତେ ଗରମ ଲାଗୁଚି। ଫ୍ୟାନ ରେ ବସିକି ବି ଝାଳ ବାହାରୁଚି।
ହଁ ହଁ।
ତାପରେ ତ ବାହାରକୁ ଗଲେ ତ ଆହୁରି ବି ବେଶୀ ଗରମ ଲାଗୁଥୁବ।
ହଁ ଗୁଳୁ ଗୁଳି ହେଉଛି ପୁରା ବେଶୀ ବେଶୀ।
ହଁ ଏଇ ସବୁ ଗରମରେ ଯଦି ଓଆରେସ ପାଣି ନ ପିଇ ଅ କି ପାଣି ରେଗୁଲାର୍ଲି ନ ପିଇଲେ ସେ ଆହୁରି ମାନେ ଗରମ ହେଇକି ମୁଣ୍ଡ ବୁଲେଇକି ଦେହ ହାତ ଖରାପ ହେଇଯିବ।
ଦେହ ଖରାପ ହେଇଯିବ ପୁରା ନା ଆମେ ଯାଇଥିଲୁ ମେଡିକାଲ ଥଣ୍ଡା ଫଣ୍ଡା ପିଇଲୁ କିଛି ଅସୁବିଧା ନାଇଁ। ସେଠି ଗଲୁ ଉଁ ଭଲରେ କିନ୍ତୁ ଥଣ୍ଡା ଫଣ୍ଡା ବାହାରିକି ଆସିଲା ବହୁତ ଗୁଳୁ ଗୁଳି।
ହଁ ମେଡିକାଲ ଭିତରେ ବତି ଥଣ୍ଡା ଲାଗୁଥିବ। ହେଲେ ବାହାରକୁ ତ ଆସିଲା ପରେ ବହୁତ ଗୁଳିଗୁଳି ହଉଥିବ। ଆଉ ଆପଣ ଖାଇସାରିଲେଣି ନା ଆସିକି?
ନାଇଁ ଖାଇନୁ ଖାଇବୁ ଆଉ ଏବେ ଆସିଲୁ ତ ଏ
ଆଚ୍ଛା ଆଚ୍ଛା କଣ ରୋଷେଇ ହେଇଚି ଜାଣିଚନ୍ତି ନା?
ହଁ ହଁ ଭାତ ଡାଲି ଭଜା। ତରକାରୀ ଟେ ହେଇଚି ଆଉ ନାଇଁ ଗରମ ଗରମ ହେଇଚି ପଖାଳ ଅଛି ଯିଏ ଯା ଖାଇପାରିଲା ଆଉ।
ହଁ ଆମର ତ ଏଇଠି ପ୍ରାୟ ଟାଇମ ଆମେ ପଖାଳ ହିଁ ଖାଉଚୁ ଗରମ ଆଉ ଖରା ବେଳରେ ଖାଇବାକୁ ଜମା ଇଚ୍ଛା ହିଁ ହଉନି। ହାଲୋ।
ହଁ ହ୍ୟାଲୋ କୁଅ।
ହଉ ମୁଁ ସେଇ କଥା କହିଲି କି ଆମର ପାଖାଳ ହିଁ ଖାଲି ହଉଛି।
ହଁ ପଖାଳ ଖାଇଲେ ଭଲ ଦେହ ପାଇଁ ଭଲ ଖରା ଯେଉ ହଉଛି ପଖାଳ ଗଣ୍ଡେ ନ ଖାଇଲେ ଶାନ୍ତି ନାହିଁ।
ହଁ। ପଖଳ ଖାଇକି ତୋରନି ଟିକେ ପିଇ ଦେଲା ବେଳକୁ ଖରାବେଳେ ଭଲସେ ନି ତ ବି ଲାଗୁଛି। ଆଉ ତାପରେ ପଖାଳ ସହିତ ତ ଆଳୁ ଭଜା ହଉ କି ଆଳୁ ଭଜା ହଉ। କି ତାପରେ ଆମର ଚକଟା ବି ହେଲା। ଆମ୍ବ ହେଲା ପଖାଳ ସବୁ ତ ଯାହା ବିି ଖାଇଲେ ସେ ଠିକ ଠାକ ଖାଇହେଇଯାଏ।
ଉଁ ପଖଳ ସାଙ୍ଗୁ ଲେମ୍ବୁ ଦଳିବା ବଢିଆ ଲାଗିବ। ଲେମ୍ବୁ କଞ୍ଚା ଲଙ୍କା ରସୁଣ ଦଳିଦଲା ବଢିଆ ଲାଗେ।
ହଁ ଯାହା କହିଁଲ ଆଣ ମିକସଚର ଆଉ ପିଆଜ ସେ ବି ସେ ପଖାଳ ସହିତ ଖାଇଥିଲେ ସେଥିର ବି ଚାଲିଯାଉନାନ୍ତି।
ଶାନ୍ତି ଲାଗିବ ସେଗୁଡାକ।
ହଁ ତାପରେ ଆମର ରହିଲା ଯୋଉ ବଢି ଚୁରା ରହିଲା ଆଉ କିଛି ଦଳାଦଲି ବି ହେଲା। ସେଗୁଡାକ ବି ହେଇଯାଏ। ଗରମ ଭାତ ସହ ତ ଆମେ ମିକ୍ସର ଏମିତି ଖାଲି ଖାଇପାରିବାନି ଦଳିକି। କି ଆଳୁ ଭର୍ତା ଆଳୁ ଭଜା ନୁହ ହେଲେ ହ ତ ପାଣି ରୁହେ ନା ତ ଏଇଗୁଡାକୁ ଆରାମସେ ସବୁ ଖାଇ ହେଇଯାଏ।
ହଁ ଗରମ ହେଲେ ଡାଲି ଫାଲି ଟିକେ ହେବା ଦରକାର ଆଉ।
ହଁ ଗରମରେ ଟିକେ ତରକାରୀ ଭଳିଆ ଜିନିଷ ରହିଲେ। ସେଇଟା ଯାହା ଖାଇ ହୁଏ। ପଖାଳରେ ତ ସବୁ ଏମିତି ଖାଇ ହେଇଯାଏ।
ହୁଁ ପଖାଳରେ ଗରମ ହେଲେ ଟିକେ ଜା ଫାଲି ତରକାରୀ ନହେଲେ ଖାଇ ହବନି ହେଗୁଡା ଶୁଖିଲା ନା।
ହଁ ତଣ୍ଟିରେ ଲାଗିବ ସେଇଗୁଡାକ।
ହୁଁ।
ଆଉ ଆପଣଙ୍କ ଆଡେ ମାନେ ଗଣେଶ ପୂଜା କେମିତି କଣ ପାଳନ କରାଯାଏ?
ବଢିଆ ପାଳନ କରାଯାଏ ଆମ ଗାଁରେ। ପିଲା ଗଣେଶ କଳସ ବୁଡାନ୍ତି ସନ୍ ସନ୍ଧ୍ୟାବେଳେ ସନ୍ଧ୍ୟା ବେଳେ ଆମର ବୁଡା ଯାଏ। ବହୁତ ଭଲ ଭାବରେ ଟେଣ୍ଟ ଫେଣ୍ଟ ମରା ଯାଏ। ଲାଇଟ ଫାଇଟ ବି ଦିଆଯାଏ। ପିଲା ମାନେ ଉ ସନ୍ଧ୍ୟାବେଳକୁ ଯିଏ କଳସ ବୁଡାନ୍ତି ସେ ଉପବାସ ରୁହନ୍ତି ଆମର ସ୍କୁଲ ମାନଙ୍କର ତ ଦିନରେ ସକାଳେ ହେଇଯାଏ। କିନ୍ତୁ ଆମ ଗାଁରେ ସନ୍ଧ୍ୟାବେଳକୁ କଳସ ବୁଡ଼ାଯାଏ ଆମର। ଭୋଗିବ ଭୋଜି ହୁଏ ବି।
ଆଚ୍ଛା ହଁ। ଆମର ବି କଲେଜ ମାନଙ୍କରେ ସେଇ ସକାଳ ଦଶଟା ଭିତରେ ହିଁ ଯାହା ପୂଜା କରିଦିଅନ୍ତି। ଆଉ ବୁନ୍ଦୀ ସେଓ ହେଲା କି ଚୁଡ଼ା ଘସା ହେଲା ସେ ଭୋଗ ଯାହା ଆମକୁ ଦିଅନ୍ତି। ଆଉ ତାପରେ ଆମର ଏଇ ଘର ପାଖରେ ହିଁ ଆର ବର୍ଷ ଗୋଟେ ହେଇଥିଲା ଅ ବାଉ
ହୁଁ।
ଗୋଟେ ବଡ ଗଣେଶ ଟେ
ହଁ ହଁ।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
ହଁ ମୁଁ ଜାଣିଛି।
ହଁ ଆମ ଘରଠୁ ଏଇ ମାତ୍ର ପାଁ ଶହ କି ଛଅଶହ ମିଟର ଦୂର ହବ।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
ସେଇ ମୂର୍ତ୍ତି ଟା ପୂ ଜା ହଉନଥିଲା ସେଇଟାର ଖାଲି ଯୋଉ ପାଦଟା ଥିଲା ରୂପା ପାଦ କରିଥିଲେ ସେଇଠି ଗୋଟେ ଛୋଟ ମୂର୍ତ୍ତି ଟା ରଖିଥିଲେ ସେଇ ଛୋଟ ମୂର୍ତ୍ତି ଟା ହିଁ ପୂଜା ହଉଥିଲା।
ହଁ ସେଇଟା ମୋ ଭାଇ ଛାଡ଼ିଥିଲେ ହଉଛି ମୋବାଇଲରେ ମୁଁ ଦେଖିଥିଲି ସେଇଟାକୁ।
ହଁ ସୁନ୍ଦର ବି ବହୁତ କରିଥିଲେ।
ହଁ ଭଲ ଲାଗୁଥିଲା କିନ୍ତୁ ସେ
ହଁ ଦୋକାନ ବଜାର ବି ବହୁତ ସାରା ପଡିଥିଲା ଖେଳନା ଦୋକାନ ହେଲା ଖାଇବା ଦୋକାନ ହେଲା। ସେଇ ବଜାର ହେଲେ ତ ଖାଇବା ଦୋକାନରେ ମଥୁରା କେକ ଅ ଲେଟ ସେ ଲଙ୍କାଚପ ସେଗୁଡ଼ାକ ହିଁ ବେଶୀ।
ସେଇଆକୁ ତ ଖାଇବା ପାଇଁ ଲୋକମାନେ ଧରାପରା ହଉଛନ୍ତି ଆଉ।
ହଁ ସବୁ ମେଳାରେ ସେଇ ସବୁ ଜିନିଷ ହୁଏ। ହେଲେ ବି ଲୋକଙ୍କର ଗୋଟେ ଖୁସି ଯୋଗୁ ସେମାନେ ସେ ସବୁ ଜିନିଷକୁ ପୁଣି ଖାଆନ୍ତି ଆଉ। ତାପରେ ବି ଆମର ଏଇଠି ମେଲୋଡି ବି ହେଇଥିଲା। ଆମର ଏଇ ଗଣେଶ ପୂଜା ଟା ଯେହେତୁ ବଡ ମୂର୍ତ୍ତି ଟେ ମାନେ କରିଥିଲେ ନା ତ ଦଶ ଦିନ ଯାଏ ର ଖିଥିଲେ। ତ ସେଥିରେ ବିଭିନ୍ନ ଓଡ଼ିଆ ଅଭିନେତା ଅଭିନେତ୍ରୀ ଗାୟକ ଗାୟିକା ଏମାନେ ସବୁ ଆସିଥିଲେ ସେଇଠି ମେଲୋଡି ହଉଥିଲା।
ଆମର ବି ଏଠି ଆସୁଥିଲେ ଆମର ଫଙ୍କସନ ହଉଥିଲା ଏଠି। ଆମର ଯୋଉ ଆସିଥିଲେ ଯୋଉ ଆମର ଏବେ ଯୋଉ ମରିଗଲେ ଯୋଉ ଅଭିଜିତ ମଜୁନଦାର ସିଏ ବି ଯାଇ ଆସିଥିଲେ ଆମ ଗାଁ କୁ ଆଉ ଯୋଉ ତା ନା ଅସୀମା ପଣ୍ଡା। ଆଉ ଯୋଉ ତାଙ୍କ ନାଁ ହେଲା କଣ ରା ଯୋଉ ତୃ-ତୃ-ତୃର୍ତୀ ଦାସ ନା କଣ ସେ ଏଇମାନେ ପୁଅ ଯାଇଥିଲେ ମେଲୋଡି ଗାଇବା ପାଇଁ ଫଙ୍କସନ ଟେ ହଉଥିଲା। ଭଲ ଲାଗୁଥିଲା ଆମର ଯୋଉ ଅଭିନେତା ପପୁ ପମ୍ପମ୍ ଏମାନେ ବି ଯାଇଥିଲେ।
ହଁ ଏମିତି ମାନେ ମେଲୋଡି ହେଲେ ଲୋକଙ୍କର ବି ଖୁସି। ଲୋକମାନେ ବି ମାନେ ଯୋଉ ପର୍ବପର୍ବାଣି ରହିଲା ତାକୁ ଭଲସେ ପାଳନ କରିବା ଅତି ଆନନ୍ଦ। ମୟ ହେଇଛି ଆମର ବି ଏଇଠି ବହୁତ ଲୋକ ହେଇଥିଲେ ସବୁ ଆସ ଥିଲେ ସମସ୍ତେ ମଜାମସ୍ତି କଲେ।
ଆମର ବି ଗାଁରେ ବହୁତ ଲୋକ ହୁଅନ୍ତି। ବହୁତ ଲୋକ ଆମ ଗାଁରେ ବି ଆସନ୍ତି ଆମର ଫଙ୍କସନ୍ ବହୁତ ହୁଏ ଆମ ବଜା ମାର୍କେଟ ଟା ପାଖରେ ତ। ବହୁତ ଲୋକ ଆସନ୍ତି।
ହଁ ମାର୍କେଟ ଉପରେ ଉପରେ ହେଲେ ତ ସେଇଠି ଲୋକ ଅଧିକ ହୁଅନ୍ତି। ମାନେ ପୂଜା ପର୍ବାଣୀ ରେ ତ ଲୋକ ହେବେ ନା। ହଁ ଯେତେ ସୋୟା ହେଲେବି କମ୍। ଯେତେ ଯେତେ ଯାହା ହେଲେବି ଗଣେଶ ପୂଜା ସମସ୍ତେ ଭଲସେ ପାଳନ କରିବେ।
ଆମର ବି ଲଖୀ ପୂଜା ବି ସେଠି ହୁଏ। ଭଲରେ ବ-ଅ ବଡ ଆକାରେ ବି ଲକ୍ଷ୍ମୀ ପୂଜା ଟା ହୁଏ ସେଠି। ବହୁତ ମା ମାନେ ମିନା ବଜାର ପଡେ ଆଉ ବିଭିନ୍ନ ପ୍ର ପ୍ରକାର ଆମର ଇଏ ତିଆରି କରାଯାଏ ମାନେ ସବୁ ଆସିଥିବ ବାହିରୁ ସବୁ ଆସି ଆଣନ୍ତି ଖେଳ ଖେଳରେ ପଡ଼ିଥାଏ ଯୋଉ ପିଲାମାନ ପାଇଁ ଦୋଳି ଫୋଳି ସ ବୁ ଆସେ ଆଉ ଷ୍ଟଲ ବି ବହୁତ ପଡେ।
ହଁ। ଆଉ ଆମର ତ ଏଠି ଲକ୍ଷ୍ମୀ ପୂଜା ଏତେ ବଡ ଆତ୍ରରେ ହୁଏନି ମାନେ ଯେମିତି ଦୁର୍ଗା ପୂଜା ଗଣେଶ ପୂଜା ହୁଏ। ଆମର ତ ଆଗରୁ ଦୁର୍ଗା ପୂଜା ହିଁ ସବୁଆଡେ ମାନେ ବଡ ଆକାରରେ ହଉଥିଲା। ତାପରେ ଗଣେଶ ପୂଜା ବହୁ ବୋଡା ଆକାରରେ ହେଲା ଲକ୍ଷ୍ମୀ ତ ସେ ଏତେ ବୋଡ଼ା ଆକାରରେ ହେଇନି ହେଲେ ମୂର୍ତ୍ତି ଗୁଡ଼ାକ ଯଉ ନଥାଏ ସେଗୁଡ଼ାକ ଅତି ସୁନ୍ଦର ଭାବରେ ସେମାନେ ସଜାଇଥାନ୍ତି।
ନାଇଁ ଆମର ଲକ୍ମୀ ପୂଜା ତ ବହୁତ ଭଲ ଭାବରେ ହୁଏ
ଆଚ୍ଛା
ଆମର ମାନେ ବହୁତ ବାହାରି ଲୋକ ଗୁଡା ଆସନ୍ତି ତ ବଜାର ଉପର ହୁଏ। ଆଓ ବହୁତ ଭିଡ ହୁଏ ସନ୍ଧ୍ୟା ହେଲେ ବହୁତ ଭିଡ ଯିବା ପାଇଁ ବି ବହୁତ କଷ୍ଟ ହୁଏ।
ହଁ ଯେତେ ଯା ହେଲେ ବି ବହୁତ ବଡ ଆଉ ଧୁମଧାମ ଆକାରରେ ମନଉଛନ୍ତି ବ ଲୋକ ଗହଳିରେ ବହୁତଅ -ଇଏ ହେଇଚି ଆମର ସେମିତି ଦୁର୍ଗା ଦ ପୂଜାରେ ମାନେ ବହୁତ ଭଲ ସେ ମନାନ୍ତି ନା ତ ଲୋକ ଗୁହଳି ହେଇଯାଏ ବହୁତ ଲ ଣଛି ହ୍ୟାଲୋ
ହଁ କୁହ
ହୁଁ ମୁଁ ସେଇ କଥା କହିଲି ଆମର ତୁ ଲକ୍ଷ୍ମୀ ପୂଜା ଏତେ ଭଲସେ ମନା ଯାଏନି ହେଲେ ଯେତେଟା ଯେତିକି ମନାଯାଏ ସେତିକି ବହୁତ ଭଲସେ ମନାନ୍ତି।
ନା ଆମର ବହୁତ ବ ବଡ ଆକାର ହୁଏ ମାନେ ସନ୍ଧ୍ୟା ହେଲେ ମାନେ ଲୋକମାନେ ଏତେ ହୁଅନ୍ତି ଯେ ମାନେ ଯିବା ପାଇଁକି ବି ପାଖ ଲୋକ ଭାଉ ବହୁତ କଷ୍ଟ ହଉ
ହଁ ଗହଳି ଠେଲା ପେଲା ମାନେ ଠେଲା ପେଲାରେ ଗରମ ରେ ତ ଠିକ ଠାକ ସେ ଭୁଲିହୁଏନି ସବୁ ଦୋକାନ ରେ ମିଳ ପୋରି ପାଖରେ ସବୁ ଲୋକ ଗହଳି ହେଇଥାଏ ଛୋଟ ପିନ ତ ସେ ମୁଁ ଠିକ ସେ ବୁଲି ବି ହୁଏନି।
ଛୋଟ ପିଲାମାନେ ବୁଲିବା ପାଇଁ ବହୁତ କଷ୍ଟ ହୁଏ ଲାଇନ୍ ବି ହୁଏ ପୁରୁଷ ଲୋକଙ୍କ ପାଇଁ ଅଲଗା ସ୍ତ୍ରୀ ଲୋକଙ୍କ ପାଇଁ ଅଲଗା ସେମିତି ଭଲରେ ବି ଦେଖି ହୁଏ ବହୁତ ବହୁତ ଗଳି ହୁଏ।
ହଁ ଲାଇନ ଯୋଉ ସିଷ୍ଟମ ଟା କରିଛନ୍ତି ସେଇଟା ଗୋଟେ ଭଲ ସିଷ୍ଟମ କରିପାରି
ଉଁ ହୁଁ।
ଗହଳିରେ ତ ଏତେ ଦେଖିଅ ହଉ ତାହେଲେ ମୁଁ ରଖୁଛି ଆଉ କେବେ କଥା ହବ ଆଉ।
ହଉ।